ହ୍ୟାଲୋ।
ହଁ କଣ କରୁଥିଲ?
ବସିଛି ତମେ କଣ କରୁଛ?
ମୁଁ ବି ଏଇଠି ବସିଛି।
ଆଚ୍ଛା ଆଉ ଖାଇଛ କଣ?
ମୁଁ ଭାତ ଆଉ ପଖାଳ ଭାତ ଆଉ ଆଳୁ ଭତ୍ତା।
ଆଛା। ମୁଁ ଅରୁଆ ଭାତ ଖାଇଥିଲି ଆଉ ଡାଲମା ଆଳୁ ପୋଟଳ ଭଜା ଖଟା।
ଭଲ ମୁଁ ବି ଘରେ ଥିଲି ଏମିତି ଖାଇଥାନ୍ତି।
ଆଜି ଶନିବାର ନା ସେଥିପାଇଁ ମୁଁ ଖାଇ ଦେଇଛି।
ହୁଁ ହଷ୍ଟେଲ ରେ ରହିଲେ ଘର ଖାଇବାକୁ ବହୁତ ମାନେ ମନେ ପଡେ।
ହୁଁ କଣ ହଷ୍ଟେଲରେ ଅଛ? ଆଚ୍ଛା ଏବେ କଣ ପଢାପଢି ଚାଲିଛ କଣ୍ଟିନ୍ୟୁ ଚାଲିଛି?
ହଁ।
ଉଁ ହୁଁ। ଆଉ ଘରେ ସମସ୍ତେ କଣ ଭଲ ଅଛନ୍ତି।
ହଁ ଘରେ ଭଲ ଅଛନ୍ତି ସମସ୍ତେ ତମର?
ହଁ ଘରେ ଭଲ ଅଛନ୍ତି।
ଆଚ୍ଛା।
ଆଉ ଘରେ ଘରେ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ସାନ ଭାଇ ଦାଦା ଖୁଡ଼ି। ମୋ ଦାଦା ଖୁଡ଼ିଙ୍କର ଆଉ ଗୋଟେ ପୁଅ ଅଛି ଏମିତି ଆଉ।
ଆଚ୍ଛା।
ନେଟୱାର୍କକୁ ଆସ।
ତେ ସମସ୍ତେ ଏକାଠି ରହୁଛ।
ଆଁ ନାହିଁ ଦାଦା ଖୁଡି଼ ଆ ଗାଁରେ ରହୁଛନ୍ତି। ଆଉ ଏବେ ଆମର ଗାଁ ବାହାରକୁ ଆସିଛ ଆଉ ଗୋଟେ ନୂଆ ଘର କରିକି।
ଆଚ୍ଛା।
ହୁଁ। ଆଉ ତମ ଘରେ?
ଆମ ଘରେ ବାବା ମାମା ମୁଁ ମୋ ସାନ ଭାଇ ମୋ ଦୋତା ମୋ ଖୁଡି ତାଙ୍କର ପୁଅ ଝିଅ ଦି ଜଣ ଆମ ବଡ ବାବା ବଡ ମାମା ତାଙ୍କର ପୁଅ ଦି ଜଣ ମ ଜେଜେନା।
ହୁଁ ହୁଁ ସବୁ ଏକାଠି ରଉଛ?
ହଁ ଏକାଟି ସମସ୍ତେ ଅଛୁ।
ହ ମତେ ବି ଭଲ ଲାଗେ ମାନେ ଏକାଠି ରହିଲେ ବାକି ଏ ମାନେ କଣ ଅଲଗା ତ ହେଇଯାଇଛୁ ଆଉ।
ହୁଁ ଏକାଠି ଥିଲେ ଗୋଟେ ଭଲ ଲାଗେ।
ହଁ।
ସମସ୍ତଙ୍କ ସିଚୁଏସନ ବି ସମସ୍ତଙ୍କୁ ଏକାଟି ରଖେଇ ପାରିନି ମାନେ କାହାର କେତେବେଳେ କାମ ପୁଣି କାମ ବ୍ୟ ପୁଣି ସବୁ ଦେଖିବା ପାଇଁ ପଡିବ।
ହୁଁ ହୁଁ।
ଏବେ ଆମେ ଏକାଟି ଅଛୁ ତାପରେ ପୁଣି ଆମ ପୁଅ କାଲି ସେମାନେ ଯଦି ବଡ ହେଲା ସେମାନେ ଅଲଗା ରହିବେ। ସେମାନେ ତାଙ୍କ କାମରେ
ଆଉ ତମ ଆଡେ କଣ କେମିତି ଚାଷ ବାସ କଣ ହେଇଛି ସବୁ?
ଆମର ତ ଏବେ କିଛି ଚାଷ ନାହିଁ ଆମର ଏବେଠୁ ଚାଲୁଛି ଆମର ଧାନ ଚାଷ ଉପରେ ସବୁ ପ୍ରିପାରେସନ ଚାଲୁଛି। ସବୁ ଆଉ ଧାନ ଚାଷ କେମିତି ହବ ସେପରି ଚାଲିିକି ପୁଣି ଧାନ ସେଥିରେ ଆଉ। ଆଉ କିଛି ଚାଷ ହଉନି। ଆମ ଆଡ଼େ ଧାନ ତାପରେ ଶୀତଦିନ ଆ ସିଲେ ବାଇଗଣ।
ଓହୋ।
ଏମତି ସବୁ ପରିବା ସବୁ ସେ ସିଯନ୍ ସିଜନ୍ ଯାଏ ଲୋକମାନେ ସବୁ ପରିବା ବି କରୁଛନ୍ତି ହେଲେ ପ୍ରାୟ ଆମ ଆଡ଼େ ବେଶୀ ହେଲେ ଧାନ ଚାଷ ହବ।
ଅ ଭଲ ଆଉ କିଛି ଚାଷ ହୁଏନି?
ନା ଧାନ ଚାଷ ତ ମୁଖ୍ୟତଃ ଧାନ ଚାଷ ତାପରେ ଅଲଗା ପରିବା ପରିବା ପତ୍ର ସବୁ ପରିବା ଚାଷ ହୁଏ ସବୁ ପ୍ରକାରର।
ଓହୋ। ଭଲ ଆମ ଆଡେ ସେମିତି ବାଦାମ ଧାନ ଅ ଭେଣ୍ଡି, ବାଇଗଣ, କାକୁଡ଼ି ମୋର ସବୁ ଚାଷ ହୁଏ।
ହୁଁ ଆମ ଆଡେ ବି ସେ ସବୁ।
ନଈ କୂଳିଆ ଆମର ଅଞ୍ଚଳ ନା ବା- ବାଦାମ ଆଉ ତରଭୁଜ ବି ହୁଏ।
ଆଛା ଆମଆଡ଼େ ତରଭୁଜ ନା ହଁ ହେଲେ ବାଦାମ ହୁଏ।
ହୁଁ।
ହଁ ଆମ ଆଡେ ବାଇଗଣ ସବୁଠୁ ବେଶୀ ଭଲ ହଏ ସେଲୁ ମାନେ ସବୁଠୁ ବେଶୀ ହେରା କରେ ବାଇଗଣ ପାଳ ବାଇଗଣ। ବଡ଼ ବଡ଼ ପୁରା ବାଇଗଣ ସେରାକ।
ହ ହୋ।
ଗୋଟେ ବାଇଗଣ ଗୋଟେ ବାଇଗଣ ଗୋଟେ କେଜି।
ମାନେ ଏତେ ବଡ ବଡ଼।
ଏତେ ବଡ଼ ବଡ଼।
ଭଲ ଆଉ। ମୁଁ ଦେଖିନି ସେମିତିଆ କେବେ।
ଯଦି ମାନେ ବେଶୀ ଆଗରୁ ଏତେ ବଡ ବଡ ହଉଥିଲା ଏବେ ତ ଜଷ୍ଟ ଟିକେ ମିିଡିଲ ମାନେ ତାଡୁ ଟିକେ ଛୁଟ ମାନେ ଦିନି ଦିଟା ବାଇଗଣ ରେ ଗୋଟେ କେଜି ହେଇଯାଉଛି। ଦି ତିନିଟା ବାଇଗଣରେ ଦି କେଜି ବି ହେଇଯାଉଛି ଏମିତି।
ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି କି ଆଉ ଆଉ ମୁଁ କଣ ପସନ୍ଦ ମାନେ କରିବାକୁ ନାଚ ନା ଗୀତ?
ମତେ ଡ୍ୟାନ୍ସ ଆସେ। ମୁଁ ଡ୍ୟାନ୍ସ ବେଶୀ ସବୁଟେ କରିଛି ବ୍ଲକ ରେ ଯାଇ କିନା କରିଛି। ଡିଷ୍ଟ୍ରିକଟ ରେ ବି ଯାଇକିନା କରିଛି।
ଭଲ ଆଉ।
ତମକୁ କଣ ଭଲ ଲାଗେ ନା ସଙ୍ଗୀତ
ମୋତେ ଗୀତ ଗାଇବାକୁ ଭଲ ଲାଗେ ଡ୍ୟାନ୍ସ ବି କରେ। ତମ ଭଳି ବ୍ଲକ ଆଉ ଡିଷ୍ଟ୍ରିକ୍ଟରେ ବି ଡ୍ୟାନ୍ସ କରିଛି ବାକି ଗ୍ରୁପ୍ ଡ୍ୟାନ୍ସ।
ମୁଁ ବି ଗ୍ରୁପ୍ ଡାନ୍ସ କରିଛି ମୁଁ ସିଙ୍ଗଲ ଡାନ୍ସ କରିନି ମୁଁ ଗ୍ରୁପ୍ ଡାନ୍ସ କରିଛି।
ହଁ
ଆଉ ସବୁ ଖେଳ ମାନେ ଯାହା ସବୁ ଖେଳ ରହିଲା ମତେ ଖେଳିବା ଖେଳିବା ପାଇଁ ବି ବହୁତ ବଢିଆ ଲାଗେ ଦୌଡ଼ା ପୁଚି। କବାଡ଼ିକୁୁ ଛାରିଦେଲା ଆଉ ମାନେ ପ୍ରାୟ ସବୁ ମତେ ଭଲ ଲାଗେ। କବାଡି ଖୋ ଖୋ ଏଇରାକୁ ଛାଡିଦେଲା ମାନେ ରନିଙ୍ଗ ପୁଚି ମ୍ୟୁଜିକ ଚେୟାର ଚି ସବୁ ସବୁ ଖେଳ ଜିତ ସବୁ ହାଇଜମ୍ପ ଲଙ୍ଗ ଜମ୍
ହୁଁ ହୁଁ ମୁଁ ବି ଯୋଉ ମାଥରେସ୍ ଯୋଉ ହୁଏ ଲଙ୍ଗ ଜମ୍ପ ହୁଏ ନିଏ। ହାଇଜମ୍ପ ଟା ମତେ ଖେଳି ଆସେନି।
ହାଇ ହାଇ ଜମ୍ପ ମୁଁ ଖେଳେ। ମତେ ତି ଚାରି ଗୋଟେ ଦେଇଥିଲେ ମାନେ ହାଇ ଜମ୍ପ କରିବା ପାଇଁ ଯେ ମୁଁ କଣ କଲି ସେଟାକୁ ପକେଇ ଦେଇକି ଦୌଡିଲି। ମୁଁ ତା ତଳେ ଗଳି ଦେଇକିନି ପକେଇ ଦେଇକି ଦୌଡ଼ିଲି।
ମୁଁ ଏତେ ହାଇଟ୍ ଏତେ ହଟ ଯେତିକି ହାଇଟ ର ମୁଁ ଦେଇପାରିବି ମତେ ଡ ଲାଗେ। ଜଣେ ମଣିଷକୁ ଡ ଡର ଲାଗିବ ସେଇଗଳିାକୁ କେମିତି ଖେଳ ଖେଳିବ। ଆଉ ଖେଳିଲନି ମୁଁ ସେଟାକୁ ମାନେ ତଳେ ଗଳେ ଦେଇକି ପକେଇ ଦେଇକିନି ପଳେଇଲି।
ଆଉ ସ୍କୁଲ
ଶୁଭୁନି ଭଏସ କଟୁଚି।
ହ୍ୟାଲୋ
କଣ କହିଲା?
ମୁଁ କହିଲି ତମ ସ୍କୁଲ ଲାଇଫ ସ୍କୁଲରେ ସବୁ କଣ କେମିତି ମଜାମସ୍ତି ଦୁଷ୍ଟାମି କଣ କରିଛ?
ସ୍କୁଲ ରେ ବହୁତ ବହୁତ ମଜା ମଜ ସମେ ପ୍ରାୟା ରିସେସ ଟାଇମ୍ ରେ ଆମେ ବେଶ କବାଡି ଖେଳୁ। କବାଡ଼ି ନହେଲେ ରିଶି ଯୋଉ ଲୁଚୁ ଲୁଚାଣି ଖେଳୁ ସେ କବାଡି ପ୍ରାୟ ଖେଳୁ ମୁଁଥରେ କଣ ହେଇଛି? ଆମଁ କବାଡି ଖେଳି ଖେଳି ଯାଉଛି ଆମର କଣ ପୁଅ ପିଲା ଟିମ ଆମ ଝିଅ ପିଲା ଟିମ୍ ଥିଲୁ। ମତେ ଯୋଉ ଗୋଟେ ପୁଅ ପିଲା ମତେ କବା ସେ ଆସୁଛି ସେ ମୋ ମୁଁ ଆଡକୁ ଯୋଉ ଆସୁଛି ଯୋଉ ପାହଗାର ଥାଏ ପାହିଗାର ଥାଏ ମୁଁ ସେପଡିକି ଯାଉଛି। ସେ ମତେ ସେ ମତେ ପଛକୁ ପଛା ଆଣୁଛି ମୁଁ ଦେଖିନି କି ପଛକରେ ଗୋଟେ କୁକୁରଟେ ଶୋଇଛି।
ମୁଁ ତାଡେ ଝୁଣ୍ଟେଇ ହେଲି। ଝୁଣ୍ଟେଇଇକିନି ତା ଉପରେ ପଡିଯିବ ପୁଣି ତା ଉପରେ ମାନେ ସେଟା ଗଡ଼ାଣରେ ତା ଉପରେ ପଡେଇକିନି ମୁଁ ଗଡି ଯାଇଛି। ମାନେ ଭାଗ୍ୟ ଭଲ କୁକୁର ମତେ କାମୁଡିିନେ ମାନେ ଖେ। ସେ ଭୁକିଲି ସେ ଡରିକିନ ପଳେଇଲା‌ ଭାଗ୍ୟ ଭଲ ସେ ମତେ କାମୁଡିନି। ଖେଳ ମାନେ ସେଇଦିନଠୁ କବାଡି କୁ ମୁଁ ଜୁହାର କ କ ନା କବାଡି ଆଉ ନାଇଁ ଆଉ ସବୁ ଖେଳ ଖେଲିବି ପଛ କବାଡି ନାଇଁ।
ହଁ ଆମେ ବି କବାଡି ଖେଳିଲା ବେଳେ ମୁଁ ଖାଲି ପଡିଯାଏ ଯେ ମୋର ପୁରା ବଡ ବଡ ଖଣ୍ଡିଆ ହେଇଯାଏ। ତାପରେ ଘରକୁ ଗଲେ ମୋ ବୋଉ କ ଖଣ୍ଡିଆ ଗ ଦେଖାଏନି। ଯଦି କୋଉଠି ଦେଖିଦେଇଥିବ କହ ଏତେ ବଡ ଝିଅ ଟା ହେଲାଣି ପଡୁଛି ଯେ କେତେ ବଡ ଖଣ୍ଡିଆ ହଉଛି।
ହ ଉଁ ମୁଁ ଖିଆ ଦେଇ କବାଟି ମାଷ୍ଟ ମୁଁ ଯୋଉ ଦିନଠୁ କୁକୁର ଓପରେ ପଢି଼ଲିନି ହେଇ ଦିନଠୁ କବାଟଟା ଟିଏ ବ ତ ଦେଇ ଯାଅ।
ଓହ।
ହ
ଆଉ ଆଉ ସ୍କୁଲ୍ ରେ ମାନେ କଣ ତମେ ଏଇ ଗମେଟ୍ ସ୍କୁଲ୍ ରେ ପଢ଼ୁଥୁଲ ନାଁ ପ୍ରା ପ୍ରାଇଭେଟ୍ ସ୍କୁଲ୍ ରେ?
ମୁଁ ପ୍ରାଇଭେଟ ସ୍କୁଲ୍ ରେ ଦି ବର୍ଷ ପଢ଼ିଲି ଯେହେତୁ ମୋ ସାଙ୍ଗି କିଏ ଆମ ଗାଁରୁ ପଢିଲେନି କି ମୋର କେହି ସାଙ୍ଗ ନଥିଲେ ସେ ପାଇଁ ମୁଁ ପଳିଆସିଲି ପଳିଆସିଲି ମୁଁ ପଢ଼ିଲି ଗାଁ ସ୍କୁଲ୍ ରେ ପଢ଼ିଲି।
ଅହ।
ଅଁ ତମର କଁ ପ୍ରାଇବେଟେ?
ନାଁ ମୁଁ ଗମେଟ୍ ସ୍କୁଲ୍ ରେ ପଢ଼ିଚି।
ଆଚ୍ଛା।
ହଁ ଆଉ ପ ଯୋଉ କଣ ତ ଅ ଅଷ୍ଟମ ଏଇ ନବମ ଦଶମଟା ଉସକୁରେ ସେମି ଗମେଟର ସ୍କୁଲ୍ ରେ ପଢ଼ୁଥିଲି ଆମ ଗାଁରେ ନଥିଲା। ମୋ ଗାଁ ପାଖକୁ ଗୋଟେ ଗାଁଟେ ଥିଲା ସେଇଠି ଉ ସାଇକଲ୍ ରେ ଯାଇକି ପଢ଼େ ଆଉ।
ହୁଁ ଆମର ବାକି ଆମେ ଗମେଣ୍ଟ୍ ରେ ପଢି଼ଚୁ ହେଲେ ଆମ ଗାଁରେ ତ ହେମତି ହାଇ ସ୍କୁଲ୍ ନାହିଁ ଆମେ ବି ଯାଉ ଦି କି ଦି ତିନ ଚାର କିିଲୋମିଟର୍ ହୁଁ ସାଇକେଲିଂ। ହେଲେ ଆମେ ବି ସେମିତି ସାଇକେଲିଂ କରିବିନି ତିିନ ଚାରି କିଲୋମିଟର୍ ଯାଉ।
ହୁଁ।
ହାଇ ସ୍କୁଲ୍ ପଢ଼ିବା ପାଇଁ।
ଭଲ।
ସରକାର କିଛି ସୁବିଧା କରିବା କଥା ପ୍ରତି ଗାଁରେ ଯଦି କାହାର ଅ ସୁୁବିଧା ଆମେ ବି ଏମତି ଯାଉ ଯାଉ ଥରେ ଥରେ ହାତୀର ବି ସାମ୍ନାରେ ଆସିଚୁ ଭାରି।
ଓହୋ ହାତୀ ତମ ଆଡ଼େ ପ୍ରବଳ ନୁହେଁ?
ହଁ ମାନେ ଶୀତ ଦିନରେ ତ ଟିକେ ଅସୁବିଧା ହୁଏ। ଶୀତ ଦିନେ ବେଶୀ ହାତୀ ଆସନ୍ତି ତ ହାତୀ ସାମ୍ନାକୁ ଆସ ଉଚ୍ଚ ଭାରି।
ଅହ। ଡର ଲାଗେ ହାତୀ?
ହାତୀ ହାତୀକୁ କାହାକୁ ଡର ଲାଗିବନେଇ? ହାତୀ କାହାକୁ ଡର ଲାଗିବନେଇ? ଆମେ ଥରେ ସ୍କୁଲ୍ ରୁ ଆସୁଚୁ ମାନେ ରାସ୍ତା ପୁରା ମେନ୍ ରୋଡ଼୍ ରେ ହେଇଟଳଠି ଗୋଟେ ପି ତୁ ବାକ୍ଟ୍ରି ଅଛି ସେଇଠେଁ ହାତୀ କ୍ରସ୍ କରେ ଆମେ ଆଉ ଦେ ଖିନୁ ହାତୀ ପାଖକୁ ପୁରା ପଳେଇଚି ସାଇକଲ୍ ଫାଇକଲ୍ ଫାଙ୍ଗିକିନି ଦୌଡି଼ଚୁ। ମାନେ ଆମେ ହାତୀମାନଙ୍କ ରହିବା ସ୍ଥାନ କାଟି ଦୋଉଚ ସେମାନେ ହେଠୁ ଆସିକିନି ଗାଁରେ ରହୁଚନ୍ତି ଆଉ ଆମକୁ ହେଠୁ ହଇରାଣ କରୁଚନ୍ତି। ହ
ଉଁ ହୁଁ।
ସେଥିପାଇଁ ଗୋଟେ ଗୋଟେ ଦିନ ସ୍କୁଲ୍ ବି ଛୁଟି ହେଇଯାଏ।
ହଁ।
ସବୁ ପ୍ରକାର ଅସୁବିଧା ଥାଏ।
ଆଚ୍ଛା।
ହଉ ତମେ କଣ କରୁଚ କର ପରେ କଥା ହବା।
ହଁ ହଁ।
ହଁ।